ହ୍ୟାଲୋ ମତେ ଆପଣଙ୍କର ଆବାଯ ଶୁଭୁନାହିଁ।
ରସ ବାହାରିଲା?
ହଁ ହଁ ଶୁଭିଲା।
ମାନେ ବଷତ ଆପଣଙ୍କୁ ପୁରା ସ୍ପଷ୍ଟ ଶୁଭା ଯାଉଛି ଟି?
ଆରେ ମୁଁ କଣ କହୁଥିଲି ଶୁଣେ ମୋର ଜି ମେଲ ଟା ଗୋଟିଏ ହିଁ ଅଛି, ଆଉ ଗୋଟେ ଜି ମେଲ ରୁ ଗୋଟିଏ ହିଁ ହେଇପାରିବ।
ତମେ ମୋର ଜିମେଲ୍ ନଉନ, ମୋର ଦିଟା ଜିମେଲ ଅଛି।
ହଁ
ହଁ ତା ମଝିରେ ମୋ ଜିମେଲ, ମୁଁ ଆଉ ଜିମେଲ ଯୋଗାଡ଼ କରିଦେବିନୀ, ମୁଁ ଆଉ ଗୋଟେ ଜିମେଲ ଖୋଲିଦେବନି। କି ମୁ ଗୋଟେ ମାଗିଦେବୀ କାହାକୁ ଫେକ, ମାନେ ଫେକ ଜିମେଲ ଗୋଟେ କାହାଠୁ ମାଗିଦେବ, କି ସାଗର କି ମୋ ସାଙ୍ଗ ଜିମେଲ ନେଇ ଆସିବେ, ମୁ ଦେଖ ମୁଁ କହୁଛି ମୁଁ ଏକା ମତେ ବୋରିଙ୍ଗ ଲାଗ ତମେ ଥିଲେ ତମ ସହିଟ କଥା ହେଇ କାମ ଟ୍ୟୁସୁନ କରିକିରି ସାରିଦେବୀ, ଏ ମୁଁ କାହାକୁ ମେସେଜ କରିବି ପୁଣି କିିଏ ରାଜି ହବ କି ନାଇଁ, ପୁଣି ଝାମେଲା ପ୍ରବଳ, ଭାଇ ଏମିତି ମୁଣ୍ଡା ବିନ୍ଧୁଚି କଥା ହେଇ ହୋଇ। ସବୁ ଟ୍ୟୁସନ କରି କରି। ବୁଝିଲ ହାଲୋ
ଆଜ୍ଞା
ଯ ତମେ ଯଦି ଟ୍ୟୁସନ ଖୋଲନ୍ତ ତ ମୁଁ ବି ଟ୍ୟୁସନ ଖୋଲନ୍ତି, ମିଶିକି ଆମେ ଟ୍ୟୁସନ ଯାଆନ୍ତେ।
ଆଉ ତାହେଲେ ଭାବୁଛି ଏ ଭାଇ ଆବାଜ଼ ହେଲାଣି ବାଲକୋନୀ ଠିଆ ହେଇଛି। ତାହେଲେ ମୁଁ ସେ ଏହା ତମର ଦବୁ ତାହେଲେ ତ ଜିମେଲ ଟା। ମୁଁ ଖୋଲୁଛି ତାହେଲେ ଆଉ।
ହଁ ତମେ କ ଯମିବନି। ହେଲେ ମୁଁ ମୋର ନହେଲେ ଭଉଣୀଙ୍କର
ହଁ ହଁ ଖାଲି କେବଳ ଗୋଟେ ସୁ ଯୋ ସେଇଟା ଫିଲଅପ ପାଇଁ ହିଁ ଦରକାର ନହେଲେ ଆଉ ତାର କି
ହଁ ହଁ ହଁ ସେ ବି ଜାଣିଛି ତାପରେ ଆଉ ଗୋଟେ ଗୋଟେ କଥା ଶୁଣ ହ୍ୟାଲୋ ମୋ ସେ କୁହ ମୁଁ ମୁଁ ମୁଁ ଭାବୁଛି ମୋର ଯୋ ମେଲ ଅଛି ଯୋ ମୋର ଟ୍ୟୁସନ ଘର ଛାତ୍ର। ସେଇ ସେ ଛାତ୍ରଙ୍କୁ ବାହାର କରିଦେବି ହେଲା।
ବାହାର କରିିକି କୋଉଠି ରଖିବେ ଆପଣ?
ସେଇ ତ ମୁଁ ଭାବୁଛି ସେଇଟା ମୁଁ କିି ଭାବୁଛି କଣ କରିବିଇଟା କେମିତି
ମୁଁ ଆପଣଙ୍କୁ କଣ କହୁଥିଲି କହିଲେ, ଆପଣ କଣ କରିଥାନ୍ତେ ଆପ ମେନଟା ଥାଉ ଆପଣଙ୍କର ସେ ଯୋଉ ଅ ମେନ୍ ଟା ଆଉ ଶୁଣନ୍ତୁ ମୁଁ କଣ କରୁଛି ଦିଟାକ ମୁଁ ଅଲଗା ଆଡକୁ ଫପାଡି ଦେଇଛି। କୋଉଟେ କହିଲେ? ଆପଣ ବି ସେୟଆ କରନ୍ତୁ ଦିଟା ମାନେ ଆପଣଙ୍କର ଆଉ ଯୋଉଟା ଆଉ ଗୋଟେ ସରିଯାଇଛି ଯୋଉଟା। ସେଟାକୁ ଫୋପାଡ଼ି ଦିଅନ୍ତୁ।
ପୁଣି ତାକୁ ପୁଣି ସେ ଲଗଇନ। ମୁଁ ଜାଣିନି ସେମ
ଫୋପାଡ଼ି ଦିଅନ୍ତୁ ମାନେ କଣ କହିଲେ? ମାନେ ଆପଣ ଗୋଟେ କାମ କରନ୍ତୁ ଆପଣ ଟିକେ ସମୟ ଆପଣ କରନ୍ତୁ ଆପଣଙ୍କ ଭଉଣୀଙ୍କର ଯନ୍ତ୍ର ଟିକେ ଆଣିବାକୁ ପଡିବ ଯେମିତି ହେଲେ।
ସେଇଟା କହୁଛି ଆମେ ସେଇଟା ଆମେ ସନ୍ଧ୍ୟାବେଳେ ଗୋଲାପୀ ମାନେ ଗୋଲାପୀରେ କଥା ହବା।
ଆ ଗୋଲାପୀରେ କଥା ହବା ସେଇଟା ଆପଣ କରିପାରିବେ ହଁ ନା ନାଇଁ? ଆଉ ତାହେଲେ ସରିଲା ସେଇଟା ଆପଣଙ୍କୁ ଖାଲି ଆପଣଙ୍କର ଭଉଣୀଙ୍କର ଫୋନ ଦରକାର। ଆପଣ ଯୋଉଠୁ ଉଫାଡ଼ି ମାନେ କାଢିକି ଫୋପାଡିବେ ଆପଣ ଫୁଣି ଆଣିପାରିବେ। କିନ୍ତୁ ଭଲ ସେଫ୍ଟି ପାଇଁ ଆପଣ ନିଜ ଭଉଣୀଙ୍କ ଫୋନରେ ବି ସେ ଗଛଟା ଲଗେଇ ଦିଅନ୍ତୁ ବୁଝି
ମୁଁ କହୁଛି ସେ, ସେ ସେଥିପାଇଁ ତ କହୁଛି ଆପଣ ସିଧା ମୋ ଆପଣଙ୍କ ସିଧା ମୋ
କିଛି କରିବାର ନାହିଁ, ମୁଁ କହୁଛି ଆପଣଙ୍କୁ କଁ କରିବାର ଅଛି କହିଲେ ଖୋଲେଇ ବି ଜଷ୍ଟ ମୁଁ ଖୋଲିଲି ଦିଟା ଦିଟାକ ଗଛ ଲଗେଇଲି ମୁଁ ମୋ ପିତାଶ୍ରୀଙ୍କ ଯନ୍ତ୍ରରେ। ସେଇଟା କେମିତି କରିବେ ଆପଣ ଡା ମାନେ ଇଏ କଲେ ଆଣିବେ ଯାଇକି ଗୋଟେ ଜାଗାରୁ ସେଟା ଜାଣିଛନ୍ତି କୋଉଠୁ ଆଣିବେ।
ଆଜ୍ଞା।
ସେଇଠୁ ଆଣିବେ ତାପରେ ତାକୁ ଖାଲି ଆପଣ ସବୁ କ ମାନେ ମାରିଚାଲିବେ ତାପରେ ଆପଣଙ୍କୁ ଖାଲି ନମ୍ବରଟା ମାଗିବ ସଂଖ୍ୟା, ସଂଖ୍ୟା ମାରିବେ ସଂଖ୍ୟାରେ ଗୋଟେ ଆପଣଙ୍କୁ ଯିବ ଗୋଟେ ଜିନିଷଟେ। ସେ ଜିନିଷଟା ଆପଣ ମାରିଦେବେ ଯୋଉ ନମ୍ବରକୁ ଯାଇ ମାନେ ଯଉ ନମ୍ୱରଟା ଆପଣ ମାରିଛନ୍ତି ସେଇ ନମ୍ବର ସେ ସଂଖ୍ୟାରା ଆପଣଙ୍କୁ ଯିବ ଜିନିଷଟା ସେ ଜିନିଷଟା ମାରିଦେବେ ଖୋଲିଗଲା ଆପଣଙ୍କର।
ହଉ ତ ସେଇଟା ଆମେ ଗୋସ୍ କଥା ହେବା ଖୋଲିିବା ସନ୍ଧ୍ୟା ବେଳେ। ଗଛଟା ହବ କଁ ଗଛ ସନ୍ଧ୍ୟାରେ ଲଗେଇବେ ଏବେ ଆପଣ ଯଦି କହିବେ ଏବେ ଆପଣଙ୍କୁ ମୁଁ ମୋର ସେଇ ଯୋଉ, ଜି ମେ ସେଇଟା ଦେଇଦେଇଛି ମୋ ଦିଦି ଏଇନା
ଦେଇଦେଲେ କଣ ହବ? ମୁଁ କରି ତ ପାରିବିନି ନା ମତେ ଆପଣଙ୍କ ସେଇଟା ନେଇକି ପୁରା ଲଗଇନ ମାରିବାକୁ ପଡିବ, ମୁଁ ଲଗଇନ କରିବାକୁ ଚାହୁଁନି।
ହଁ ଲଗ୍ଇନ କରିଦେବ ସେଥିରେ କଣ ଅଛି, ଆରେ ଏଟା ମୁଁ ବସ୍ ଖୋଲିଥିଲି କି ଶୁଣ ଶୁଣ
ଲଗଇନ୍ ମୁଁ କରିବିନି ଶୁଣନ୍ତୁ ଆ ଆପଣ ଗୋଟେ କାମ କରିବେ ସନ୍ଧ୍ୟାବେଳେ ମୁଁ ଆପଣଙ୍କୁ କହିବି ଆପଣ ମୋର ଟିକେ ଆର ଇଏରୁ ଫିଲ୍ଅପ କରିଦେବେ। ଆଉ ଆପଣ ଆଉ କାହାର ଜିମେଲ ଆଣିକି ମାନେ ଆପଣ ଗୋଟେ କାମ କରିବା ଆଣିବେ କାହିଁକି ଆପଣ ନିଜ ଦିଦିଙ୍କ ଫୋନରେ ଖାଲି ଟିକେ ଦି ମିନିଟ୍ ପାଇଁ ଫର୍ମ ଖାଲି ଫିଲ୍ଅପ୍ ଟା କରିଦେବେ। ମାନେ ଲେଖା ଲେଖି କାମଟା କରିଦେବେ, ଆଣିବା ପବି ଦରକାର ପଡିବନି ଆପଣଙ୍କୁ ସାଙ୍ଗଠୁ ଧାର।
ହଉ ତ ସନ୍ଧ୍ୟାବେଳେ ସେଇୟା କରିବା ସନ୍ଧ୍ୟାବେଳେ ତମେ ମତେ ଏ ସେଇ ଗୋଲାପୀ ହଁ କି ଆପଣ ମୋତେ ସନ୍ଧ୍ୟା ସମୟରେ କଲ୍ କଲେ ଆମେ ସବୁ କଥା ହେଇଛି କ୍ଲିୟର କରିଦବା ହେଲା।
ଆଜ୍ଞା ମୋର ଯାହା ହଉ ଆପଣ ମତେ ମନେ ପକେଇଲେ ବୋଲି ଜିନିଷଟା ମୁଁ ଜାଣିଛନ୍ତି ମାନେ ମୁଁ ଜାଣିଛନ୍ତି କଣ ମୁଁ ଘଣ୍ଟେ ଗାଧାଏ ଆକ୍ଚୁଆଲି। ତ ସେଇ ଗାଧେଇଲା ସମୟରେ ମୁଁ ମୋ ମୁଣ୍ଡରେ ଏଇ ସବୁ ଜିନିଷଗୁଡା ସବୁ ଚାଲିଲା। ତ ମୁଁ ଭାବିଲି ଆପଣଙ୍କୁ ମଧ୍ୟ କହିଦିଏ।
ତ ଆମେ ସା ଆମେ ଟିଉସନ୍ ସାର ମାନେ ଆମେ ପୁରା ପରସ୍ ଗୋଟେ କଥା କି ଟୁଇସନ କରନ୍ତୁ, ଟୁସନ୍ କୁ ହାଇଡ୍ରାଲ କରିବାକୁ ପଡିବ।
ଆ ଆମ ପାଖରେ ବହୁତ ଦିନ ଅଛି ଆପଣ ଦି ଦିନରେ ଆପଣ ଗଛ ଲଗେଇ ଦଉଛନ୍ତି, ଆ ପୁଣି ଆପଣଙ୍କ ପାଖରେ ସପ୍ତାହଟେ ପଡିଛି।
ଆରେ ଦି ଦିନ ସିନା ବିଲ ଖାଲିଥିଲା ବୋଲି ବିଲରେ ଗଛ ଲଗେଇଦେଲି। କାଲି କହିବା ବିଲରେ ଗାଲି ଗାଈମାନେ ଆସିବେ ତାପରେ କଣ କରିବି।
ଆରେ ଆପଣଙ୍କୁ ଜଣେଇବାରେ ହିଁ ନାହିଁ ବିଲରେ ମାନେ ଆପଣ ଗଛ ଲଗେଇଛନ୍ତି ବୋଲି।
ସେଇଟା ମୁଁ କହୁଛି ସେଇଟା କହୁଛି ଆମେ ଦି ଜଣଙ୍କ କଣ କରିବା ଆମେ ଦି ଜଣ ଦୁଇଟି ଗଛ ଲଗେଇଦବା। ଆମେ ଦି ଜଣ ଡେଲି ଆସି ତାଥିରେ ମାନେ ପାଣି ଦବା। ଆପଣ ଆକ୍ରି, ତମେ ରାଜିଟି?
ହଉ ହଉ ଆଉ ଯୋଉଦିନ ଝଡ ତୋଫାନ ହବ
ସେମତି ହେଲେ ଆମେ ଗଛଟାକୁ ଉପାଡିିକି ଦୌଡିଆ।
ଆରେ ରହ। ଆଗ ନା ଏଇ ର ତୁ ଗପିଲୁ ଆଗେ ହସିଲୁ ହସ ନା।
ଶୁଣ ମୁଁ ତମ ଦେଖ ମୁଁ ତମକୁ ଏଇଆ କହୁଛି କି ଦେଖ ଆମେ ଆମେ ଟାର୍ଗେଟ କଲେ କି ଆମେ ପ୍ରତି ଟି ଦିନ ଛଅ ଥର ଟ୍ୟୁସନ କରିବା। ଆପଣ ତିନିଥର ମୁଁ ତିନିଥର ହେଲା। ଆମେ ସେମିତି କରି କରି ଛଅ ଛଅ ଇଏ ଛଅ ଛଅଶହ ହଁ ଆମେ ସେମିତି ସା ସାରିପାରିବା। ଆମେ ଖାଲି ସେ ଆମେ ଆମର ଯେ ଯେମିତି ଏଇ ଯୋଉ ଗଛ ଲଗା କଥା ଟା ଆପଣ ଙ୍କ ଆଉ ମୋ ଭି ଆମ ଛଡା ଆଉ କାହା ପାଖକୁ ଯିବନି।
ଆଜ୍ଞା ଆଜ୍ଞା।
ଏଟା ଆମେ ସନ୍ଧ୍ୟାବେଳେ ତମେ ସନ୍ଧ୍ୟାବେଳେ କଲ୍ କର ହେଲା ଆମେ ଏଇଟା କନଫର୍ମ କରିବା।
ଆଜ୍ଞା। ଆମେ ସନ୍ଧ୍ୟାବେଳେ ଗଛ ଲଗେଇବ ନା ନାହିଁ ସେଇଟା ଭାବ୍ ମାନେ ଲ ଲଗେଇବା ତ ନିଶ୍ଚୟ କେମିତି କଣ କରିବା ସେଇଟା
ହଁ ଦେଖ ସନ୍ଧ୍ୟା ବେଳ ଯିବା ମାମୁଁ ମାଇଁ ଯିବେ ହେରି ହେଲା ଚାରଟା ବେଳକୁ ମୁଁ ଦେଖ ମୁଁ ତମକୁ ସନ୍ଧ୍ୟା ଦେଖ ମୁଁ ଯଦି ମୋ ପାଖରେ ମୋ ଦିଦି ଫୋନ୍ ଥିବ କି ସେ ଥିବ ତାପରେ କରିବି। ମାନେ ପନ୍ଦର ଦଶ ମିନିଟ୍ ମାନେ ଦଶ ପନ୍ଦର ମିନିଟ୍ ପାଖାପାଖି ଟାଇମ୍ ସବୁ କରିବାକୁ ପାଞ୍ଚ ଦଶ ମିନିଟ୍। ନକଲେ କିଛି ହବନି। ତ ତମେ ଲାଇନ୍ ରେ ଥିବ ମୋ ସହ କଣ୍ଟାକ୍ଟରେ ସେଇଟା ଆମେ ସବୁ କାମ କରିବା ହେଲା। ଆପଣ ମୁଁ ସେ ଗଛ ଲଗେଇବା।
ଆପଣ କୋଉ କୂଅ କୋଉ ଗଛ ଲଗେଇବେ?
ମୁଁ ଲଗେଇ ମୁଁ ଲଗେଇ ବି ଆପଣ?
ମୁଁ ଭାବୁଚି ଏ ମୁଁ ବି ଜଷ୍ଟ କହିଥାନ୍ତି ଆପଣ କଣ କହିଦଉଛନ୍ତି ଯେ। ମୁଁ କହିଥାନ୍ତି ଗୋଲାପ ଲଗେଇବି।
ହଁ ମୁଁ ପା କହୁଚି କାରଣ ମୋ ମାତାଙ୍କ ନାମ ଯେତେତୁ ଗୋଲାପ, ଆପଣ ବି ଗୋଲାପ ଲଗାନ୍ତୁ। ମୁଁ ସୂର୍ଯ୍ୟମୁଖୀ ଲଗେଇବି।
ଆପଣ ସୂର୍ଯ୍ୟମୁଖୀ କାଇଁ ଲଗେଇବେ?
ସୂର୍ଯ୍ୟମୁଖୀ ର ଗୋଟେ ରହସ୍ୟ ଅଛି କି ସୂ ସୂ ସୂର୍ଯ୍ୟମୁଖୀ ଗୋଟେ ଏମିତି ଫୁଲ ମାନେ ସିଏ ମାନେ ଆକ୍ ସୂର୍ଯ୍ୟମୁଖୀ ମାନେ ସେରା ମାନେ ଯିଏ ଜଣଙ୍କ ପାଇଁ କେବେ ଲାଗେନି, ସେ ସବୁବେଳେ ତାର ସାଥିଙ୍କ ପାଇଁ ଲାଗେ। ଏବଂ ଖରା ନ ପଡିଲେ ସେ ତାଙ୍କ ସାଥିଙ୍କୁ ମାନେ ଖରା ର ଆଶ୍ରୟ ଦେଇଥାଏ। ତ ମୁଁ ସେଥିପାଇଁ ଭାବୁଚି ମୁଁ ସୂର୍ଯ୍ୟମୁଖୀ ଲଗେଇଲା ପରେ ମୁଁ ଏକ ଅନ୍ୟ ଏକ ସୂର୍ଯ୍ୟମୁଖୀ ପାଇଁ ମୁଁ ମାନେ ବ୍ୟବସ୍ଥା କରିବି।
ଆଜ୍ଞା।
ଯେତେ ମ ଆମର ଯେତେ ମ ଆମର ସେ ସବୁ ସବୁ ଅଛି ତା ଦ୍ଵାରା ମୁଁ ଏସବୁ କାମ କରିବି। ତ ଗଛ ଲଗେଇବା ଆମ ଅଛନ୍ତି ଗଛ ଲଗା କୁ କୋଉ ମାନେ ଚୋର ଫୋର ନ ଜାଣିବେ। ଆପଣ ବୁଝନ୍ତୁ ଆପଣଙ୍କୁ କଣ କହୁଚି।
ଆଜ୍ଞା।
ମୁଁ କହିଲି ଆମେ ଏଉ ଗଛ ଲାଗେଇବା ଯେମିତିଆ ମୁଁ କହିଲି ଆମେ ଯଉ ଗଛ ଲଗେଇବା ଆମ ଗଛ ଲଗା ଟା କୋଉ ଗାଈ ଷଣ୍ଢ ଜାଣିବା ଦରକାର ନାହିଁ। ବାସ୍ ଆମ ଦି ଭିତରେ ଜାଣିବା ଦର ମାନେ ର ରହିଲା ହେଲା।
ଆଜ୍ଞା ଆଜ୍ଞା।
ଅତ୍ୟଧିକ ଆମେ ପାଣି ଦବାନି ହେଲା। ମାନେ ଅଧିକ ଲୋଭ କରିବାନି। ଆମ ଦ୍ଵାରା ଯେତେ ଟି ଗଛ ଲଗେଇ ପାରିବା ସମ୍ଭବ ଆମ ଦଶଟି ପନ୍ଦରଟି କୋ ଆମର ଯେତେ ସମ୍ଭବ ଆମେ ସେପରି କରିବା ହେଲା।
ଆରେ ଆମେ ଚେଷ୍ଟା କରିବା କି ଯେତେ ଜଲଦି ସେ ଗଛ ଟା ବଡ ହେଇଯାଉ। ଆଉ ଥୋଡି ତାକୁ ପୁଣି ଏମିତି ଯେମତି ପରୀକ୍ଷା ବେଳେ ଆମେ କରୁଚେ ପୁରା ଅ ଶୀତ ଦିନ ଯାଏ ରଖୁଚେ ପୁରା ପଡିଆ ସେମିତି କରିବାନି।
ହଁ ଆମେ ଆଉ ସମା ଆମେ କଲେଜ୍ ରୁ ଜଲଦି ଆସିବା ହେରି ଆମେ ସେଇ କାମରେ ଲାଗି ପଡିବା।
ଆଜ୍ଞା ଗଛ ଲଗେଇବା କାମରେ। ଆମେ ବହୁତ ଭଲ ଜିନିଷ କରିବାକୁ ଯାଉଚେ।
ହଁ ଅ ଭଲ ଆଉ। ତାପରେ ମୁଁ ଯିବି ଭାରି ଦୁବାଇ ଆଉ ବୁଲିବାକୁ।
ଆପଣ ସେତିକିରେ କୁଆଡେ ଯିବେ ସେଇ ଜାଗାକୁ ଆ
ମୁଁ ଚାଲି ଚାଲି ପଳେଇବି ପାରା ପିବି ହଁ ଶୁଣ ହ୍ୟାଲୋ ହଁ ମୁଁ କହୁଥିଲି କି ଆଉଆମର ଆମର ଇଏ କାମ କରେ ମୁଁ ଆପଣଙ୍କୁ ଆଉ ଏକ ମାନେ ପୁନର୍ବାର ମାନେ ମାନେ ପୂଜ ପ୍ରଚନ୍ନ କରିଦେଲା ପରେ ମୋର ପନ୍ଦରଟି ଗଛ ଲାଗିଯିବ। ତାପରେ ଆପଣ ମତେ ଗଛ ଲଗେଇବାରେ ସାହାଯ୍ୟ କରିବେ, ଆପଣ ଅସୁତ ଆସନ୍ତି।
ଆଜ୍ଞା।
ଆଉ କଣ ଖାଇଲା ଜଣାଯିବ କଣ ଖାଇବୁ?
ଭାତ ଅଣ୍ଡା ତରକାରୀ ଆପଣ କଣ ଖାଇଛନ୍ତି?
ମୁଁ ଚିକେନ ବିରିୟାନୀ ଚିକେନ କଷା ଗୋଟେ ଚାଖିଲି ଆଉ। କଚୁମ୍ବର୍ ରାଇତା ଆମେ ଗାଧେଇକି ଆସିଲୁ ତ
ମୁଁ ଗାଧୋଇକି ଆସିଲି। ଆ ଦୁଇଟା ପଞ୍ଚାଶରେ
ଜଲଦି ଆସିଲହାରି
ଆଜ୍ଞା ବହୁତ୍ ଜଲଦି।
ହଉ ତାହେଲେ ଆଉ ତ ମୁଁ ମୋର ଭାତ୍ରା ଙ୍କ ସହିତ କଥା ହେଲି ଭାତ୍ରାଙ୍କ କଥା ହେଲି ଜେ ମୋ ପାଖରେ ମୋର ମା ବସିବସିଗଲେ ଭ୍ରାତଙ୍କ ପାଖରେ ଭ୍ରାତଙ୍କ ବାତିଶରେ ବସିଗଲେ ଆମେ କଣ ଆ ପରେ ବାରଦରା ବାୟା ହେଇଗଲୁ ତମ ବାପାଶ୍ରୀ ହସି ହସି ସେ ଅସି ବୟସର ହେଲେ ତୁମର ଗପ କହିକି ମୁଁ ଶୁଆଇଦେଲି।
ଶୁଆଇଦେଲେ ଶୋଇପଢିଲେଣି?
ନାଇଁ ନା ମୁଁ ଫୋନ ଫୋନ୍ ରେ ବସିକ ଏଇଠି ଶୋଇବ କଣ ପାଇଁ ଛୁଆଟା ଶୋଇବ
ଓ ହୋ କେବଳ ବଡ ଲୋକ ଶୁଅନ୍ତି? ବୁଢା ଶୁଅନ୍ତି ତାହେଲେ ଆପଣ ତାହେଲେ ବୁଢା ଆପଣଙ୍କୁ ନିଦ ଲାଗୁଥିବ ଆଜି।
ହଁ ଛାଡ କଣ କହିବି? ହଁ ମୋର ଖାଇବା ସମୟ ହେଲାଣି ମୁଁ ଖାଇକି ଆପଣଙ୍କୁ ଯୋଗାଯୋଗ କରୁଛି।
ଆଜ୍ଞା।